ହାଲୋ।
ହଁ କଣ କରୁଚ?
ଏମିତି ବସିଚି ଆଉ।
ଆଉ ଖାଇସାରିଲୁଣି?
ହୁଁ ଖାଇ ସାରିଲିଣି।
ହଁ ଆଉ କେମିତି ଅଛ?
ହୁଁ ଭଲ ଅଛି।
ଆଚଛା। ହଉ ତମେ ଆମ ଟପିକ ଉପରେ କଥା ହବା ଆମ ଟପିକ ଅଛି କିଛି ରୋଷେଇ ଉପରେ। ତ ରୋଷେଇରେ ତ ଜାଣିଚ ରୋଷେଇ ହଉଚି ଆମର ପ୍ରଧାନ ଅ ଯେମିତି କି ମାନେ ରଷ ସେଇ ନ କଲେ ଲୋକମାନେ ନ ଖାଇଲେ ଯେ ବଞ୍ଚି ପାରିବେ ନାହିଁ। କି କାମ ପତ୍ର କରିବାକୁ ଯାଇପାରିବେ ନାହିଁ। ଯଦି ଖାଇଥିବା ତାହେଲେ ଆମକୁ ବଳ ପାଇବ ଯେ ଆମେ ସେ କାମଟା କରିବା ପାଇଁ। ଯଦି ନ ଖାଇବା ତାହେଲେ ଆମକୁ ବଳ ହିଁ ପାଇବନି ସେ କାମ କରିବା ପାଇଁ। ତ ରୋଷେଇ ହଉଚି ଆମ ପ୍ରଧାନ। ତ ରୋଷେଇ କରିକିରି ନିଜେ ଖାଇବାକୁ ମାନେ ଦେଖିଚ।
ହୁଁ?
ଅ ମାନେ ଯୋଉ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ରେ ରହୁଥାନ୍ତି ତ ସେମାନେ କଣ କରନ୍ତି ମେନ ରୋଷେଇ କରିବାକୁ ଟାଇମ ଲାଗେ ବୋଲି ତାଙ୍କ ବାହାରୁ ଅର୍ଡର କରିକି ଖାଇଦିଅନ୍ତି। ଯେହେତୁ ବାହାରୁ ଅର୍ଡର କରନ୍ତି, ତ ବାହାର ଖାଦ୍ୟ ଟା ଦେହ ପାଇଁ ସବୁଦିନ ଭଲ ନୁହଁ। ତ କେବେ କେବେ ଏମିତି ବାଇଚନ୍ସ ଯଦି କେବେ ଦେହ ଖରାପ ଲାଗିଲା, ଏମିତି କିଛି ଥକା ଲାଗିଲା ତ ସେଇ ଟାଇମ ରେ ଆମେ ବାହାରୁ ମଗେଇ ଖାଇବା ହଉଚି ମାନେ ଖାଇବା ଆମ ଆମ୍ ମାନେ ଠିକ ଆମ ଦେହ ପାଇଁ ହବ ଆଉ ଯଦି ମାସକୁ ଆମେ କୋଡିଏ ଦିନ ବାହାର ଖାଦ୍ୟ ଖାଇବା ଆଉ ଦଶ ଦିନ ଘର ଖାଦ୍ୟ ଖାଇବା ତାହେଲେ ଆମ ଦେହ ଅସୁସ୍ଥ ଅସୁସ୍ଥ ହୋଇ ରହିବ। ତାପରେ ଆମର ଆମେ ନିଜେ ରୋଷେଇ କରିବାର ଖାଦ୍ୟ ଅଲଗା ଲାଗ ଗେ ଆଉ ବାହାର ରୋଷେଇ ମାନେ ଭଲ ଲାଗେ। କିନ୍ତୁ ଆମ ଦେହ ପାଇଁ ଖରାପ, ଯାହାକି ପୋଡା ତେଲରେ ରୋଷେଇ ହୁଏ। ଆମର ମସଲା ମସଲି, ଅଦା ରସୁଣ ପେଷ୍ଟ ଏଗୁଡାକ ସବୁ ବାସି ଜିନିଷ ହୋଇଥାଏ। ହାଲୋ।
ହୁଁ ହୁଁ।
ଆଉ ଆମର ରହିଲା ବାକି ଏମିତି ସବୁ ବାସି ଜିନିଷ ଗୁଡାକରେ ହୋଇଥାଏ। ଦେଖିଚ ଗୋଟେ ମାନେ କେତେ ଜାଗାରେ ପନିର ଫନିର ଏଗୁଡା କଟାକଟି କରି ରଖିଥାନ୍ତି ଫ୍ରିଜ ରେ। ତାପରେ ଅ କିମ୍ବା ଛତୁ ଫତୁ ଏଇଗୁଡା ସବୁ ଛଣାଛଣି କରି ରଖିଥାନ୍ତି ଯି ଯଦି ଅର୍ଡର ଆସିଲା ତାହେଲେ ସାଙ୍ଗେ ସାଙ୍ଗେ କରିକି ଦିଅନ୍ତି। ତ ସେଗୁଡାକ ବାସି ନା ଆମ ଦେହ ପାଇଁ ଭଲ ନାହିଁ ସେଗୁଡାକ। ଯେମିତି ଆମେ ନିଜେ କରି ଖାଇବା ଯେ ଆମେ ହଁ ସ ସେ କିଣିକି ଆଣିକି ଦୋକାନରୁ ଫାଷ୍ଟ କିଣିିକି ଆଣିକିରି‌ ଆମେ କଟାକଟି କରିକି ଅଦାରସୁଣ ପେଷ୍ଟ ଏ ସବୁ କରିକି ରୋଷେଇ ବାସ କରିକି ଆମେ ନିଜେ ଖାଇବା ଟା ଆମ ଦେହ ପାଇଁ ଭଲ। ତ ତମକୁ କଣ ମାନେ ବାହାର ଖାଦ୍ୟ ଭଲ ଲାଗେ ନା ଘରର ଖାଦ୍ୟ?
ହୁଁ ମୋତେ ଦିଟା ଯା ଏମିତି ସବୁବେଳେ ଘର ଖାଦ୍ୟ ଖାଇଲେ ବି ଲାଗିବ ନା ତ କେବେ କେବେ ବାହାର ଖାଦ୍ୟ ବି ଖାଇବା ପାଇଁ ଇଛା ହଉଛି।
ହଁ
ହୁଁ
ତ ମାନେ ଭଲ ନୁହଁ ଯେତିକି ଆମେ ଅ ବାହାରର ଖାଦ୍ୟ ଖାଇବା। ଆମେ ଆମେ ଯେତିକି ଘର ଖାଦ୍ୟ ଖାଇବା ସେତେ ସୁସ୍ଥ ରହିବା।
ହୁଁ
ଆଉ କଣ କଣ ବନେଇ ଆସେ ତମକୁ?
ଉଁ ଉଁ ମତେ ମେ ମୁଁ ଅଧିକ ଟାଇମ ରୋଷେଇ କରେନି କେବେ କେବେ କରେ ଏମିତି ଟିକେ ଟିକେ ସବୁ ଆସେ।
ହଁ ହଁ ଦ ନା ମୁଁ ରୋଷେଇ ବି କରେନି କିନ୍ତୁ ଯାହାବି ଆସୁଛି। ଯାହାବି ଜାଣିଛି ବାଶ୍ ବେଶୀ ମାନେ ବେଶୀ କିଛି ଜାଣିିନି ଅଳ୍ପ କିଛି ଜାଣିଛି। ତ ଯେମିତି କିି ଆମର ମାଛ ତରକାରୀ ହଉ କି ଚିଙ୍ଗୁଡି ତରକାରୀ ହଉ ଏଗୁଡା ସବୁ। ଯେତିକି ଆମର ଡାଲମା ଆଉ ଆମ୍ବିଳ ଆମ୍ବିଳ କେମିତି କରିଛନ୍ତି ଜାଣିଛନ୍ତି?
ହୁଁ ହୁଁ
ହ୍ୟାଲୋ ଆମ୍ବିଳ କେମିତି ବନାଯାଏ ଜାଣିଛ?
ହଁ
ହଁ କେମିତି ବନାଯାଏ।
ଅ ମାନେ ଆମ୍ବିଳ ପାଇଁ ପ୍ରଥମେ ଆମକୁ ଆଳୁ ଆଉ ଟମାଟୋ ବାକି ଆ ସାରୁ। କିଏ କିଏ କାହାକୁ ମାନେ କାହାକୁ ସବୁ ପ୍ରକାର ପରିବା ପକେଇଲେ ଭଲ ଲାଗେ କାହାକୁ ଅଳ୍ପ ଅଳ୍ପ ହୁଁ।
ଆଉ ଆମର କଖାରୁ, ବୋଇତାଳୁ ଏଗୁଡା ପକେଇ ମଧ୍ୟ କରିଥାନ୍ତି।
ହଁ ଯାହାକୁ ଯୋଉ ପରିବା ମତେ ତ ଅ ମତେ
ଆମ୍ବିଳି ପାଇଁ କେ କେତେ ଜଣ ମାନେ ଯାହାର ତେନ୍ତୁଳି ଥାଏ ଆଗ କାଳରେ ତେନ୍ତୁଳି ଥିଲା ଏ ଏ ସବୁ ଆମ୍ବୁଲ ନହେଲେ ଟମାଟୋ ତ ସେମାନେ ଆମ୍ବିଳି ପାଇଁ ଆମ୍ବୁଲ ପକାନ୍ତି ଆଉ ଯୋଉ ମାନେ ଅଧିକାଂଶ ଦେଖିଛ ମାନେ ଆମ ଘରେ ଖୁଡ଼ି ହାଙ୍କି ଖାଇଛନ୍ତି ଖଟା ମିଠା ଆମ୍ବିଳ। ମାନେ ଚିନି ବି ସେଥିରେ ପକାନ୍ତି ମାନେ ଖଟା ଲାଗିବା ପାଇଁ ଆମ୍ବୁଲ ଅଧିକ ପକାନ୍ତି। ଆଉ ଚିନି ମଧ୍ୟ ସେଥିରେ ପକାନ୍ତି। ତ ମୋତେ ଏ ଟିକେ ଭଲ ଲାଗେନି ଭାତ ସହ ଖାଇବା ନା ତ ସେଥିପାଇଁ ଟିକେ ଭଲ ଲାଗେନି। ଆଉ ଫୁଟଣରେ ଶୁଖିଲା ଲଙ୍କା ଫୁଟେଇଲେ ତାର ବାସନାଟା ବି ଭଲ ଆସେ। ଆଉ ଆମର ଧନିଆ ପ ତ୍ର ସରି ଭେରସୁଙ୍ଗା ପତ୍ର ସେଇଟା ବି ଫୁଟେଇଲେ ଟିକେ ତାର ବାସ୍ନା ଟା ମାନେ ଛୁଙ୍କରେ ପକେଇଲେ ବାସ୍ନା ଟା ଭଲ ଆସେ। କହିବାକୁ ଗଲେ ପନି ପନିପରିବାକୁ ଧୋଇ ଦେଇକିରି ମାନେ କଟାକଟିକିରି ରଖିଦେବା। ତାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଓ ପାଣି ଦେଇକରି ଭଲ ଭାବରେ ସିଝେଇଦବା। ତାପରେ ପୁରା ସିଝି ଗଲା ପରେ ଆମେ ତେନ୍ତୁଳି ହଉକି ଆମ୍ବୁଲ ତାକୁ ପକେଇକିରି ଟିକେ ଘୋଡେଇଦେବା ତାପରେ ପନିପରିବା ସିଝିଲା ପରେ ଆମେ କହିଲି ମୁଁ ଆପଣଙ୍କୁ ତମ ତେନ୍ତୁଳି କିମ୍ବା ଆମ୍ବୁଳ ଦେଇକିରି କେତେ ସମୟ ଫୁଟିଲା ପରେ ଟମାଟୋ ପକେଇଦବା। ତାପରେ ଆମର ଗୋଟେ କଡେଇ ରେ ତେଲ ଗରମ କରିକି ସେଥିରେ ଶୁଖିଲା ଲଙ୍କା, ସୋରିଷ ଅ ଆମର ମେରସୁଙ୍ଗା ପତ୍ର ଏଗୁଡା ସବୁ ଫୁଟଣ କରିକିରି ଆଉ ଆମ୍ବିଳା ଫୁଟେ ମଧ୍ୟ ପକଉଛନ୍ତି ଯାହାକି ଆମର। ଅ ଆମ୍ବିଳା ଫୁଟଣ ବୋଲି ରହି ରହିଯାଏ ବା ପଞ୍ଚ ଫୁଟଣ ବୋଲି ରହିଛି। ତାପରେ ଆମ୍ବିଳରେ ପକେଇକିରି ଭଲ ଭାବରେ। ମାନେ ମିଶେଇ ଦେଇକରି ଆଉ ଦୁଇ ତିନି ମିନିଟ ଟିକେ। ବସେଇଦେଲେ ମାନେ ତରକାରୀ ଟା ଫୁଟିଲା ପରେ ଓହ୍ଲେଇଦେଲେ। ମାନେ ଭଲ ଲାଗେ ଆମ୍ବିଳ ଟାକୁ କେତେ ଜନ ସେମିତି ବି ଖାଆନ୍ତି। ଆଉ କେତେ ଜଣ ମୁଁ କହିଲି ଏବେ ଖଟା ମିଠା ପକେଇକିରି ତରକାରୀ କରିକି ରୋଷେଇ କରିବି। ଖାଆନ୍ତି ତ ତମକୁ ଆମ୍ବିଳ ଟା କେମିତି। ଭଲ ଲାଗେ ମାନେ ଅ ମାନେ ଖଟା ମିଠା କି ସେମିତି।
ମତେ ଟିକେ ଅଧିକ ମିଠା ହେଲେ ଭଲ ଲାଗେ। ସବୁ ଜିନିଷରେ ମୋର ଟିକେ ମିଠା ଦରକାର ମାନେ।
ମାନେ ମୁଁ ମିଠା ଖାଏ ବଟ ମୁ ଭାତ ହାଣି। ଅ ଭାତ ସହ ମିଶେଇ କିରି ମିଠା କିଛି ଖାଇପାରେନି।
ଦେଖ ମୁଁ ଯଦି। ଅ ପିଠା ଖାଇ ତ ତରକାରୀ ନଥିଲେ ଚେନି ହେନି ଖାଇଦେବି। ବାକି ଖଟା ଆମର ଯେତେ ଯେତିକି ପ୍ରକାର ଖଟା ହୁଏନି ଟମାଟୋ ଖଟା ହଉ। ଆମ୍ବିଳ ହଉ ଯାହାବି ଖଟା ହଉ ଯଦି ମିଠା ନ ହୋଇଥିବ ତ ମୁଁ ସେଇଟା ଖାଇବିନି। ଆଉ ବାକି ପିଠା ଯୋଉ ପିଠା ପଣା ମାନେ ପୋଡପିଠା ଆଉ ନହେଲେ ବିରିରେ ଯୋଉ ମୁଗ। କାନ୍ତି ପିଠା ହଉ ନହେଲେ ଆମର ବରା ହଉ ଯଦି ମିଠା ହେଇନଥିବ ତ ମୁଁ ସେରା ଖାଇବିନି। ମତେ ଟିକେ ସବୁ ଜିନିଷରେ ମିଠା ପସନ୍ଦ।
ନା ମତେ ଟିକେ ମାନେ। ଅ ଭଲ ଲାଗେନି ମିଠା ଭାତ ଭାତ ସହ ଅଧେ ମତେ ମାନେ ମନକର। ମାନେ ଭାତ ସହ କିଛି ମିଠା ଖାଇପାରେନି ସେମିତି ମିଠା ଖାଲିରେ ଖାଇଦିଏ ମିଠା ହଉ କି। ଯାହାବି କିଛି ହଉ।
ହୁଁ।
ଅ ଅର ମାନେ ଖାଲି ପାଟିରେ ମିଠା ଖାଇପାରିବି ଚିନି ଏଗୁଡା ସବୁ ଚା ଫା ଏଗୁଡାକ ସବୁ ପିଇ ପାରିବି। ଆଉ ଭାତ ହାଣି ମାନେ କିଛି ବି ଜିନିଷ ମୁଁ ମିଠା ଭାତ ନାହିଁ ରୁଟି ନାହିଁ। ଆ ଚକୁଳି ନାଇ ଏଗୁଡ଼ା ସବୁ ମୁଁ ଚିନି ହାଣି ଖାଇପାରେନି ମୁଁ ତରକାରୀ ନହେଲେ ଭଜା ସହ ହିଁ ଖାଏ ନାଇଁ ଯଦି କେବେ କେବେ ଶୁଖିଲା ବି ଖାଇଦେଇଛି ନା ମୁଁ ଚିନି ହାଣି ଖାଇପାରେନି।
ହୁଁ।
ଆଉ ତାପରେ ରହିଲା ଆମର ଫୁଲକୋବି ତରକାରୀ ପତ୍ରକୋବି ରାଇତା। ଏଗୁଡାକ ସବୁ ଆଉ ଆଳୁ ବାଇଗଣ ଆଉ। ସେଇ ଲମ୍ବା ପୋଟଳ ଯୋଉ କରୁଛନ୍ତି ସେନ୍ତୁଳା ଆଉ ଅ ରାଇତା ଗୁଡାକ। ଆଉ କଣ କଣ ଜାଣିଛ?
ଆଉ ମୁଁ ତ ରୋଷେଇ ବାସ ଏତେ କରେନି ମୋର ରୋଷେଇ ବିଷୟରେ ସେତେ ଇଏ ନାହିଁ। ବାକି ମୋତେ ରୋଷେଇ ମାନେ। ଏବେ ବି ଗରମ ଦିନ ଚାଲିଥିଲା ନା। ତ ସାଧା ଜିନିଷ ଯେତିକି ସନ୍ତୁଳା ଭଜା ଭଜି। ନହେଲେ ପାଗ ମାନେ ଆ ଆଳୁ ବାଇଗଣ ଟମାଟୋ। ସବୁ ମନ୍ଥା ଯଉ ହେଇଥାଏ ପାଗ ସେତିକି ସାଧା ଜିନିଷ ଖାଇବା ପାଇଁ ସବୁ ଭଲ ଲାଗେ।
ହୁଁ ହୁଁ ନଡିଆ ପକେଇକି ଡାଲମା ଜାଣିଛ?
ନା ସେଇଟା କେମିତି ହୁଏ?
ହଁ। ଅ ଅର ହରଡ଼ ଡାଲି। ତାପରେ ଆମର କଖାରୁ କଞ୍ଚା କଦଳୀ ଆଳୁ ବାଇଗଣ ସଜନା ଛୁଇଁ। ଯାହାକୁ ଆମେ ମୁନିଗା ବୋଲି କହୁ ନଡିଆ କୋରା। ଆଉ ଜିରା ଶୁଖିଲା ଲଙ୍କା ତେଜପତ୍ର ହଳଦୀ ଗୁଣ୍ଡ। ଲୁଣ ଘିଅ ତେଲ ଏଗୁଡାକ ସବୁ ମାନେ ଆବଶ୍ୟକ ଜିନିଷ। ଫାର୍ଷ୍ଟ ତ ଆ ଡାଲିକୁ ଧୋଇକିରି ଦଶ ରୁ ପନ୍ଦର ମିନିଟ ଭିଜେଇ ରଖିବା। ତାପରେ ସମସ୍ତ ପରିବାକୁ ଉ ଧୋଇକିରି କାଟା କଟି କରି ରଖିବା। ତାପରେ ରସରେ ହଉ କି ଆମର ପ୍ରେସର କୁକର ହଉ। ଡାଲି ପକେଇବା ପରିବା ଆଉ ସେଥିରେ ହଳଦୀ ଆଉ ଲୁଣ ପକେଇକିରି ଦୁଇ ତିନିଟା ସିଟି ଆସିଲା ପର୍ଯ୍ୟନ୍ତ ଦେବା ନାଇଁ ଯଦି ଆମେ ଯଦି ରସରେ କି କୋଉଥିରେ ବସେଇଦେବା ତାହେଲେ ସେଥିରେ ପନ୍ଦରରୁ ଓ କୋଡିଏ ମିନିଟ୍ ହବ ଏମିତି ବସେଇକି ରଖିବା।
ହୁଁ।
ତାପରେ ସେଥିରେ ଅ ସେମିତି ବସିଥିଲା ଟାଇମରେ ଜିରା ଆଉ ଶୁଖ ଆମର ଜିରା ଟା ଯୋଉ ରହୁଛି ଭାଜିକି ତାକୁ ଟିକେ କାଢିକିରି ତାକୁ ଘୋରଣାରେ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଙ୍ଗ କରିଦେଲା ପରେ। ଶୁଖିଲା ଲଙ୍କା କୁ ଆଉ ନଡିଆ ବି କୋରାହେଇକି ବା ରଖି ଦେଇଥିବା। ତାପରେ ଯେ ପନିପରିବା ସିଝିଯିବ ସେଥିରେ ନଡିଆ ପକେଇବା। ତାପରେ ଆମର ଶୁଖିଲା ନକା ଜିରାକୁ ଫୁଟଣ କରିବା ପାଇଁ ଅଲଗା ରଖିଦେଇଥିବା। ସିଝା ଡାଲମା ରେ ଏହି ବଟା ମସଲା ପକେଇକି ପାଞ୍ଚ ମିନିଟ ଫୁଟେଇବା ଆମର ମସଲା ମସଲି ଯାହାବି କିଛି ଅଛି। ଅ କିନ୍ତୁ ମରିଚ ଗୁଣ୍ଡ କମ ପକେଇବା। ମାନେ ସମ୍ ମାନେ ଅ ଖା ଯେମିତି ଖାଇପାରିବା ସେମିତି ପକେଇବା। ତାପରେ ଗୋଟେ ପ୍ୟାନରେ
ଟାଇମ ହେଇଯାଇଛି ନେକ୍ସଟ କଲରେ କହିଦବ।